ହାଲୋ। କଣ କରୁଛନ୍ତି?
ଏଇ ରୋଷେଇ ଏବେ କରୁଥିଲି ଆଉ। ଆପଣ?
ମୁଁ ଶୋଇଛି ଆଉ କଣ କରିବି ଆଉ ଆଉ ଆ ଆପଣ ରୋଷେଇ କଣ କଲେ?
ଆମର ରାତିରେ ରୁଟି, ସନ୍ତୁଳା ହଉଛି ଆଉ।
ଆଚ୍ଛା ରୁଟି, ସନ୍ତୁଳା।
ହଁ ହଁ ହଁ ନିଜେ।
ଆ ରୁଟି କେମିତି କଲେ?
ରୁଟି ନର୍ମାଲ ଆମର ଫାର୍ଷ୍ଟ ଆପଣ ପାଣି ଦେଇପାରିବେ ପାଣିରେ ଲୁଣ କିଛି ଆଡ଼୍ କରିକି ତା ଦେହରେ ଅ ଟା ପକେଇକି ସଫିସିଏଣ୍ଟ ପାଣି ଦେଇ ଚକୁଡିବେ। ତାପରେ ତାକୁ କିଛି ଟାଇମ ପନ୍ଦର, କୋଡିଏ ମିଣ୍ଟି ଘୋରେଇ ଦେବେ ତାପରେ ରୁଟି କରିବେ ଆଉ ସେକିବେ।
ଆ ଯୋଉ ବେଳେ ବେଳେ କଁ ହୁଏ ନା ଅଟା ଚକଡିଲା ବେଳୁ ସେଟା ଟାଣ ହେଇଯାଏ ବୁ ଝୁଚନ୍ତି ନା ତ ସେଟା କାହିଁକି ଏମିତି ହୁଏ କେମିତି କଲେ ନରମ ହବ?
ସେଟା ତ ପ୍ରଥମରୁ କଣ ହୁଏନା ଆମର ପାଣି ଟିକେ କମ ହେଇଯାଏ ସେଥିପାଇଁ ଟାଣ ହେଇଯାଏ। ଆଉ ସେକେଣ୍ଡଲି କଥା ହଉଛି କି ଯଦି ଆପଣ ଟିକେ ତେଲ ଫେଲ ବି ଆଡ କରିପାରିବେ ଯ ଆମର ଯେମିତି କିି ପୁରୀ ଖାସ୍ତା କରି କଲେ ସେମିତି ବି ଆପଣ କରିପାରିବେ ନରମ ହବା ପାଇଁ। କି ଆପଣ ଟିକେ ଚ ପକୁଡ଼ିବା ପରେ ଟିକେ ବେଶୀ ଟାଇମ୍ ଦେବେ ଟିକେ ତାକୁ ଛାଡ଼ିବେ ଘୋରାଇକି ରଖିବେ ନରମ ପାଇଁ ସେ। ଏଟା ବି କରିପାରିବେ।
ଆଚ୍ଛା ଆପଣ ଏବେ କଣ କରୁଚନ୍ତି ପର୍ଷନାଲ ପଢ଼ାପଢ଼ି?
ହଁ ମୋର ଏବେ ଆମର ଚାଲିଚି ବିଏଲେଏଲେ ବି ଚାଲିଚି ମୋର ପଢା ଲ ଉପରେ।
ଆଛା ଆଛା ବିଏଲେ ଏଲେ ବି ନା? ତାର ଏମିତି ଯୋଉ ସବୁ ବୁକ୍ ଗୁରାକୁ କଣ କଣ କୁହାଯାଇଥାଏ ତା ବୁକ୍ ଗୁଡାକୁ? କଣ କଣ ସବୁ ରହିଥାଏ?
ସେଇଟା ଆମର ମେନ୍ ଲି କଭର କରେ ସବୁ ପ୍ରକାର ଲ ଉପରେ ଯେହେତୁ ଏଲେ ଏଲେ ବି ଟା ଆମର। କେବଳ ଲ ଉପରେ ମାନେ ବିଶେଷ କରି ତାର। ସିଲସ୍ ରହିଛି କିନ୍ତୁ ବିଏଲେ ଏଲେ ବି ଯୋଉଟା ଆମେ ସେଟା ପ୍ଲସ୍ ଟୁ ପରେ କରୁଛେ। ତ ସେଥିପାଇଁ ସେଟା ଆମର ସବୁ ପ୍ରକାର ଆର୍ଟ୍ସ। ସବଜେକ୍ଟେ ଯେମତି ପଲିଟିକାଲ ହିଷ୍ଟ୍ରି ସୋସିଓଲୋଜି। ଆ ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ୍ ଏସବୁ କଭର୍ କରେ ତା ବ୍ୟତୀତ ଆହୁରି ଆମର ବହୁତୁ ତାର ଅଛି ଲ ରିଲେଟେଡେ କରେ। ଇ ଲ ଆମର କଷ୍ଟିଚୁସନ୍ ଲ ଅ କି ଆମର। ତ ଅଲଗା ଲ ସବୁ ଅଛି ଯୋଉ ସିପି। ହିଲ କ୍ରିମିନାଲ ଏ ସବୁ ଉପରେ ବେସେ କରିକି ଫୋକସ କରୁ।
ଆଚ୍ଛା ମୋ କହିବା କଥା ଏଇଯୋଉ ନ ପଢ଼ିଲେ ତ ଜଣେ ମାନେ ସବୁ ପ୍ରକାର ଯୋଉ ଆଡଭୋକେଟେ କିମ୍ବା ଥିଲେ ଯୋଗୁ ହେଇପାରିବ ନା ତା ପାଇଁ ଗୋଟେ ସ୍ପେସିଫିକି ଟପିକି ଉପରେ ପଢିବାର ଅଛି।
ନାଇଁ ଦେଖନ୍ତୁ ଲହରେ ଯେକୌଣସି ଆପଣ ଯାହାବି ହବାକୁ ଚାହିଁବେ ଆ ଦ୍ୱରା ଆପଣ ପିପି ହବାକୁ ଚାହିଁବେ କିମ୍ବା କୌଣସି କମ୍ପାନୀରେ କାମ କରିବାକୁ ଚାହିଁବେ କିମ୍ବା କୌଣସି ସ୍ପେସିଫିକାଲି ଯଦି ଆପଣ ଲିଟିଗେସନ୍ ରେ ଯିବେ ଯେ କୌଣସି ବି ପ୍ରଫେସନ୍ ହୋଉ। ପ୍ରଥମେ ଆପଣ କଣ କରିବେ ନା ଗୋଟେ ଡିଗ୍ରୀ ଦରକାରେ ଲ ର ଡିଗ୍ରୀ ଦରକାରେ ତାପରେ ନେକେଷ୍ଟେ ଆମର ଇଣ୍ଟନସିପି ଏକା ବି ଅଛି। ଆପଣ ଯେଉଁ ଭଳିଆ ଆପଣ କ୍ୟାରିଅରରେ ଚାହିଁବି ଚୁଜ୍ କରିବେ ସେଇ। ଉପରେ ଆପଣ ବିଶେଷ କରି ତାରି ରିଲେଟେଡେ ଫୋକସ୍ କରିକି ଯଦି ଆପଣ ଧର ଆମର କ୍ରିମିନାଲର। ଆପଣ ମେନେଲି ଆମର ଡିଲ୍ କରିବେ କାହା ସହ ନା ଆମର ଵିଏନେସେସହ ବିଏନେସେସେସହ। ଯଦି ଆପଣ ସିଭିଲ୍ ଲୟର ହବାକୁଚାହଁବେ ଆପଣ ମେନେଲି ଫୋକସ କରିଆସିବେ କି ଅଦର ଯାହା ବି ଅଛି ଏ ସବୁ ଉପରେ। ସେଇଟା ମେନଲି ଆମର ପଢ଼ା ଆଉ କ୍ୟାରେଟର ମାନେ କ୍ୟାରିୟର ଆପଣ କଣ ଚୁଜୁ କରୁଚନ୍ତି ତା ଉପରେ ନେଇ। କି ବିଶେଷେ କରି ରିଲେଟେଡ଼େ ଥାଏ ଫୋକସ୍ କରେ।
ଆଚ୍ଛା। ଯୋଉ ବିଏନ୍ଏସ୍ ର ମାନେ କଣ ତାର ମୁଁ ସେଇଟା ବୁଝିପାରଲି ନେହିଁ ଟିକେ?
ବିଏ ନେସେ୍ ମାନେ ଆମର ଯୋଉଟା ଆମର ଲ ରିଲେଟେଡେ ସବୁ ମାନେ ଯୋଉଟା ଧର ପିଜ୍ କି ରେଫେ ହୋଉଛି। କିମ୍ବା କୌଣସି ପ୍ରକାର ଥେପ୍ଟେ ହୋଉଚି ଏ ସବୁ କ୍ରିମିନାଲ୍ ଆକ୍ଟିଭିଟି ଉପରେ। ପିନ୍ କୋଡ ମାନେତାର ସବୁ ସେକେସନ୍ ଦେଇ ଥାଏ। କୋଉ କୋଉ ଜିନିଷ ହେଲେତାକୁ କଭର। କରେ ମାନେ ଯେମିତିକି ଏଥେପ୍ଟେ କାହାକୁ କୁହାଯାଏ। ସେଇଟା କୋଉଡିଲି ତାର ପନିଶିମେଣ୍ଟେ କଣ ରହୁଚି ଏସବୁ ଉପରେ ବିଏନେସେରେ ଅଛି। କିନ୍ତୁ ବିଏନେସେସେ ଯୋଉଟା ପ୍ରସେଜୋର ଫଲୋ କରିକି କାହା ଉପରେ ପୋଟଟାଇପି ନକରି ଧର ଗୋଟ। କ୍ରିମିନାଲ କିଛି ଆକ୍ଟିଭିଟି ଥ୍ୟଏଟେ ହେଲା ପ୍ର ପ୍ରଥମେ ଆପଣ କଣ କରିବେ ତାପରେ କଣ କରିବେ ଏଇସବୁ ଷ୍ଟେପ୍ ଫଲୋ କରେ ବିଏନେସେସେଟା।
ଆଜ୍ଞା ଆଜ୍ଞା। ତ ମୋ କହିବା କଥା କି ଯଦି ଜଣେ ଲରେ ଆଡମିସନ ନବାକୁ ଚାହିଁବ ତ ମାନେ କିଛି ଏକଜାମ ହେରିକା ଦବାକୁ ପଡିବ ନା ଯେମତି ଆମେ ସ୍କୁଲରେଜିଇତି ଆଡିମିଶନ କରୁଛେ। କଲେଜରେ ଆଡମିସନ କରୁଛେ ସେମିତି କରିପାରିବା।
ନାଇଁ ଲ ରେ ଆପଣ ଯଦି ପଢିବାକୁ ଚାହିଁବେତ ତ ଆପଣଙ୍କୁ ଫାଷ୍ଟ ଏଣ୍ଟ୍ରାନ୍ସ ଦବାକୁଡ଼ିବ ତା ପାଇଁ ଆପଣ ପ୍ରିପେୟାର ହେବେ ଯଦିଆପଣ ଆପଣ ନ୍ୟାସନାଲ୍ ଲେବୁଲରେ କରୁଛନ୍ତି ତ ତା ପାଇଁ ଆମର କ୍ଲାଟ ସିଷ୍ଟମ୍ ଅଛି। ଏନ୍ଏଲୁରେ ଏକଜାମ ଦେଇପାରିବ ତ ଯଦି ଆପଣ ଷ୍ଟେଟ ଇଏ କରୁଛନ୍ତିତ ତା ପାଇଁ ଏଣ୍ଟ୍ରାନ୍ସ। ଜିପଟ ସବୁ କିଛି ଆମର ମେନଲି ପଲ୍ଟିକାଲ ଇଂଲିଶ ଗ୍ରାମର ବିଦାନୀଙ୍ଗ ଲଜିକାଲ ଏସବୁ ଉପରେ ବେଶ କୋଶଚୀନ ଅଛି। ମ୍ୟାଥ ଏସବୁ ଜିନିଷ ଅଛି। ବଟ ଯେକୌଣସି ୟୁନିଭର୍ସିଟି କିମ୍ବା କଲେଜ ଆପଣ ଯଦି ଚାହିଁବେ ଲ ଆଡ଼ମିସନ ପାଇଁତ ନିହାତି ଏଣ୍ଟ୍ରାସ ସେ ସେକ୍ସନ ଦବାକୁ ପଡିବ ଉଇଡାଉଟ ମେରିଟ ମେରିଟ ଲିଷ୍ଟି ହୁଏ ଆଗରୁ। ବଟ ଏବେ ଚାରି ପାଞ୍ଚ ବର୍ଷ ହେଲା ଆମର ଏଣ୍ଟ୍ରାନ୍ସ ସିଗନାଲ ସିଷ୍ଟମ କରିଦେଇଛିଷ୍ଟେଟ ଲେବୁଲ ଉପରେ।
ଆଛା ଆଛା ମାନେ ତଥାପି ଯଦି ଜଣେ ହଁ ଲ କରୁଛି ତଥାପି ସେ କୋଉ ଉପରେ କାମ କରିପାରିବ।
ସେମିତି କିଛି ନାଇଁ ଲ ହଉଛି ଗୋଟେ କଣ ନା ଆମର ଡିଗ୍ରୀ। ତ ଆପଣ ଯଦି ଲ କରିକି କିଛି ଲିଟିଗେସନ୍ କରିପାରିବେ। ଯୋଉଟା କି ଆମର କୋର୍ଟ ମାନଙ୍କରେ ଜଣେ ଧର ଅନ୍ୟ ଜଣଙ୍କୁ ମାନେ ରିପ୍ରେଜେଣ୍ଟ କରୁଛି ସେଟା ହେଇପାରିବ କିମ୍ବା ଆପଣ ଚାହିଁଲେ କୌଣସି କମ୍ପାନୀରେ ବି ରହିପାରିବେ ସେଇଟା କମ୍ପାନୀ ଲ ସହ ଡିଲ୍ କରିବ ଯେ ଆପଣ କମ୍ପାନୀର ଅନ୍ୟ ଜଣ ସହ କଣ୍ଟ୍ରାକ୍ଟ। ଟ୍ରିଏ ହେଲା ସେଠି କଣ୍ଟ୍ରାକ୍ଟ ତାର ସେ ଏଗ୍ରିମେଣ୍ଟ ଇଏ କରିବାକୁ ଚାହିଁଲେ ସେ ସବୁ ରିଲେଟେ୍ଡ଼ ହଉଚି। ଆପଣ ପବ୍ଲିକ ପ୍ରଶିକ୍ୟୁଟର ହେଇପାରିବେ। ଜଉଟା କି ଷ୍ଟେଟ କୁ ଡିପେଣ୍ଡେ କରେ ବା ଗମେଣ୍ଟ ମେନକୁ ରିପ୍ରେଜେଣ୍ଟ କରି ସେଟା ବି ହେଇ ପାରିବେ। ଅ ଏମିତି ବହୁତ ସାରା ଅଛି କେବଳ ନାହିଁ ଯେ ତାପରେ ଆପଣ ଆଇଏସ୍ କା ବି ଯାଇପାରିବେ ସେମିତି ନାହିଁ। ଲ ଗୋଟେ ଡିଗ୍ରୀ ତାପରେ ଆପଣ ପଢିଲା ପରେ ଆପଣ ଚୁଜ କରିପାରିବେ ଆପଣପ୍ର ପ୍ରଫେସର ବି ହେଇପାରିବେ ଲରେ ସେମିତି କିଛି ନାହିଁ ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣ କଉ ଇଏରେ ଏବଂ ହଁ ସ୍କିଲ୍ ହଉଛି ମେନ ଯଦି ଆପଣଙ୍କ କମ୍ୟୁନିକେସନ ସ୍କିଲ୍ ବହୁତ ଭଲ ଅଛିରେ ରିପ୍ରେଜଣ୍ଟ କରିପାରୁଛନ୍ତି ତାହେଲେ ନିହାତି ଲିଟିଗେସନ୍ ସବୁଠୁ ବେଷ୍ଟ ଆମର।
ନା ମୁଁ ଯେତିକି ଆପଣଙ୍କ କଥାରୁ ବୁଝିଲି ଜଣେ ଯଦି ଲୟର ହବ ମାନେ ଫାଷ୍ଟ ତାର ଲାଙ୍ଗୁଏଜ ଟା ୱେଣ୍ଡ ହବା ଦରକାର ମାନେ ସ୍ପୋକନ ପାୱାର ଟା ପୁରା ଅ ଷ୍ଟ୍ରଙ୍ଗ ହବା ଦରକାର ଯାହା ଦ୍ଵାରା ସେ ନିଜକୁ ରିପ୍ରେଜେଣ୍ଟ କରିପାରିବ। ଆଉ ତ ସ୍କିଲ୍ ଟା ବି ଭଲ ରହିବା ଦରକାର ସବୁ କ୍ଷେତ୍ରରେ ନାଇଁ କି?
ସେଇଟା ଭଲ ହବା ଦରକାର ମାନେ କମୁନିକେସନ ଷ୍ଟ୍ରଙ୍ଗ ମାନେ ନୁହେଁକି ଆପଣ ବହୁତ କ୍ରିଟିକାଲ ୱାର୍ଡ ୟୁଜ କରିବେ ସେଟା ନୁହଁ। ଆପଣଏମିତି ଠିକ ଭାବରେ ରିପ୍ରେଜେଣ୍ଟ କରିବେ ଆଉ। ଆପଣଙ୍କର ଯିଏ କ୍ଲାଣ୍ଟ ଥିବ ତାକୁ କୋଟରେ ଏମିତି ରିପ୍ରେଜଣ୍ଟ କରିବେ ଯେମିତି କିି ସେ ବି ଆପଣଙ୍କ କଥା ବୁଝିବ ବୁଝିପାରୁଥିବ ଆଉ ବାକି ସାମ୍ନାରେ ଆପଣଙ୍କର ଥିବେ ମାଜିଷ୍ଟ୍ରେଟ୍ ହୁଅନ୍ତୁ କି ଯିଏ ହୋଇଥାନ୍ତୁ ଜଜବସିଥାନ୍ତୁ ଯିଏ ବି ଆପଣଙ୍କ କଥା ବୁଝିପାରିବେ ଏମତିୱାର୍ଡ ଇୟୁଜ କରିକ୍ଳିଅଲି ୱାର୍ଡ ମାନେ କ୍ଳିଅଲି କହିବେ ଯେ ଆପଣଙ୍କର ମାନେ ସେ ଯଉ ଆପଣ ଯାହାବି କରିବେ ଯୋଉ କେସ୍ ଟା କରିବେ ତାର କଣ କର୍ଜନ ଆକ୍ସନ୍ ଅଛି। ତା ଆପଣ ଡିମାଣ୍ଡ କଣ ଚାହୁଁଛନ୍ତି ଆପଣ ରିଲିଫ୍ କଣ କରୁଛନ୍ତି ତ ସେ ସବୁ କ୍ଳିଅଲି ମେନସନ କରିବେ ଯେ ଏଇଭଳିଆ ଜିନିଷଚାହୁଛନ୍ତି ତ କମ କିସନ ସ୍କିଲ୍ ନିହାତି କନଫିଡେଣ୍ଟ ବି ରହିବା ଦରକାର।
ଟା ଦେଖନ୍ତୁ ଆମ କଟକରେ ଲ ର ବୋଧେ ଦୁଇଟି କଲେଜ ଅଛି ଗୋଟେ ହଉଛି ଦି ଲ କଲେଜ। ଆଉ ଗୋଟେ ହଉଛି ଆମର କଣ ତ ମୋର ମନେ ନାହିଁ ତ ମାନେ ମୁଁ କହିବା କଥା ସରକାରୀରେ ଭଲ ପଢା ହୁଏ ନା ବେସରକାରୀ। ଲ କଲେଜରେ ଭଲ ପଢା ହୁଏ।
ଫାଷ୍ଟ କଥା ହଉଛି ଦେଖନ୍ତୁ କଲେଜ ମାନଙ୍କରେ ଆପଣଙ୍କ ସିଲାବସ୍। ଅନୁଯାୟୀ ପଢ଼ିବେ ତାଙ୍କର ଯାହା ସେଟା ପ୍ରାଇଭେଟ୍। ହଉ କି ଆମର ଗଭମେଣ୍ଟ ହଉ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ କି। ଆପଣ ଗୋଟେ ଜିନିଷ କେମିତି କ୍ୟାପଚର୍ କରୁଛନ୍ତି ଏମିତି ନୁହେଁ କି ଲ ରେ ଖାଲି ଯଦି ଆପଣ ଖାଲି। ପିଲା ବସକୁ ହିଁ କରିବେ ଆପଣ କରିପାରିବେନି। ଆପଣଙ୍କୁ ତା ସହ ଇଣ୍ଟର୍ନସିପ୍ କରିବାକୁ ପଡିବ କୋଟ ଭିଜିଟ କରିବାକୁ ପଡିବ କି। କଉଁ ଭଳିଆ ଡେଲି ଡେଲି ରୁଟିନ୍ ଇଏ ହେଉଛି କଉଁ ଭଳିଆ ପ୍ରୋସିଜିର ହେଉଛି ତ ଆପଣ ଖାଲି ବୁକ ସ୍କୁଲ ଯଦି ଆଭେଲେବୁଲ ମାନେ ପଢିବେ ତ ସେଇଟା ବେଶୀ ଇଏ ନୁହେଁ କିନ୍ତୁ ତା ସହିତ ବୁକ୍ ପଢ଼ିବା ସବୁ ଆପଣଙ୍କୁ ପ୍ରାକ୍ଟିକାଲି ଦେଖିବାକୁ ପଡ଼ିବ। କି କଣ କେମିତି ହଉଛି? କୋଉ କୋର୍ଟ ଭିଜିଟ୍ କରିବାକୁ ପଡ଼ିବ ଅନ୍ୟମାନଙ୍କ ସିନିୟରଙ୍କ ଫଣ୍ଡରେ କାମ କରିବାକୁ ପଡ଼ିବ ଏଇସବୁ। କରିବାକୁ ପଡିବ ତ କଟକରେ ମେନ୍ ତ ଆମର ତିନିଟା ଅଛି ଗୋଟେ ରହୁଛି ଆମର ନ୍ୟାସନାଲ୍ ୟୁନିଭର୍ସି। ସିଟି ନରେଜରେ। ଆଉ ଗୋଟେ ସିଡିଏରେ ଅଛି ଦି ଲ କଲେଜ ଆଉ ଗୋଟେ ଆମର ଷ୍ଟେଟ ଲେବୁଲର ଗୋଟେ ଗଭମେଣ୍ଟ କଲେଜ ଅଛି ଲ ରେ। ଯୋଉଟା କି ମଧୁସୂଦନ ଅଛି ସେଟା ଆମର ମେନଲି ଷ୍ଟେସନ ବଜାର ଅଛି ନିଅର
ଆଚ୍ଛା ଯୋଉ ମଧୁସୂଦନ ଲ କଲେଜ। ସେଟା ମଧୁ ମଧୁବାରିଷ୍ଠଙ୍କ ନାଁରେ ମାନେ ତାଙ୍କ ଉଦ୍ଦେଶ୍ୟରେ କରାଯାଇ ଥିଲା ନାକି ଆଚ୍ଛା। ଅ ତାହେଲେ ମୁଁ କହିବା କଥା କି ମୋ ଯୋଉ ମଧୁସୂଦନ ଲ କଲେଜ ଅଣ୍ଡରରେ ଏଇ ଯୋଉ ନାସନାଲ ଲ ଆଉ ଦି ଲ ଯାଉଚି।
ନାଇଁ ନ୍ୟାସନାଲ ଲ ଟା ମଧୁସୂଦନ ଲଟ ଯାଦି ନା ନେସନାଲ ଦଉଥିବ ମାନେ ନାସନାଲ୍ ଲେବୁଲ ମାନେ ସେକ୍ଟର ଲେବୁଲରେ ବଟ୍ ଯୋଉଟା ଆମର ଅଛି ମ ଦି ଲ ଅବଲେ ସେଇଟା ଆମର ମଧୁସୂଦନ ଯେହେତୁ ଗୋଟେ ଷ୍ଟେଟ ଗଭର୍ମେଣ୍ଟ କଲେଜ ହେଇଯାଇଛି। ସେଇଟା ଏବେ ରିସେଣ୍ଟଲି ତିନି ବର୍ଷ ଯ କି ଚାରି ବର୍ଷ ପାଖାପାଖି ହବ ଷ୍ଟେଟ୍ ଗଭମେଣ୍ଟ କଲେଜ ହେଇଛି ତ ତା ଅଣ୍ଡରେ ଅଦର କଲେଜ ଯାଉଛି ମାନେ ନୁହେ କି ଖାଲି ଆମର ଯୋଉଟା ଅଛି ଦି ଲ ସେଟା ନୁହେଁ ଆମର ଖୋର୍ଦ୍ଧା ଲକ୍ କଲେଜ ବି ଯାଉଚି। ଏମିତି ଅଛି ତାର କେତେଟା ସବ ଓଡିନେଟ କଲେଜ ବହୁତ ସାରା ଅଛି କିନ୍ତୁ ନ୍ୟାସନାଲୋଟା ତା ଅଣ୍ଡରେ ନ୍ୟାସନାଲ୍ ଲୁକ୍ ସେଟା ନ୍ୟାସଲେବୁଲ୍ ସେଠିତ ଇଣ୍ଡିଆରୁବି ବାହାରୁ ପିଲା ଆସିକି ପଢନ୍ତି ବଟ୍ ଷ୍ଟେଟ୍ ନେସନାଲ ଲେବୁଲରେ ଯେଉଟା ସେଟା କେବଳ ଆମର ମଧୁସୁଦନ ସେଟା ଆସ କିଛି
ଆଚ୍ଛା ଯୋଉ ମୁଁ କହିବା କଥା କି? ଯୋଉ ଲ ର କିଛି ରିଲେଟେଡ୍ ଥାଏ କି କରେଣ୍ଟ ଆଫାୟର ସହିତ କରେଣ୍ଟ
ନିହାତି ଲ ର କରେଣ୍ଟ ଆଫେୟାର ଏଥିପାଇଁ ଫୋକସ୍ କରେ କାରଣ କରେଣ୍ଟ ଆପ୍ ଟେ ଏମିତି ନୁହେଁ କି ଖାଲି ଆମର ବ ତ ମାନେ କଣ ଘଟୁଛି ବହୁତ ସାରା କେସ୍ ହଉଚି ଏବେ ରିସେଣ୍ଟଲି ବହୁତୁ କିଛି ହଉଚି ତ ତାକୁ ବି ନେଇକି ଜଜମେଣ୍ଟ ଘରିକା ଆସୁଛି ସେ ସବୁ ବି ରିଲେଟେଡ୍ କରୁଚି ବହୁତ୍ ସାରା ଆସି ଭିଲୁ କ୍ରିମିନାଲଉ ସବୁ ଉପରେ କରେଣ୍ଟ ଆଫେର ବହୁତ୍ ରିଲେଟେଡ୍‌ ଲସ ଆପଣ ଯଦି ଲ ଗୋଟେ ଭଲ ଲୟ ରଘୁଚେପ୍ ବେତାଲାଖୁଣୁ ଡେଲି ବେସ୍ ର କରେଣ୍ଟ ଆଫେୟାର୍ସର ପରିଚିତ ହବାକୁ ପଡିବ ଆପଣ ଡେଲି ଡେଲି ବେସ୍ ରେ ମାନେ ଆପଣଙ୍କୁ ଜାଣିବାକୁ ପଡିବ ଯେ କୋଉଠି ଏମ୍ ତି ନୁହେଁ କି ଖାଲି ଓଡିଶା ଇଣ୍ଡିଆ ଆପଣ ବାହାରରେ ବି ଜାଣିବାକୁ ପଡିବ କାରଣ ଆମର ଯୋଉ ଲ ଟା ଆମର ଯୋଉ କନ୍‌ଷ୍ଟିଚ୍ୟୁସନ୍ ଅଛି ତାର ବହୁତ୍ ସାରା ୟୁକେ ଆପଣ ଜାଣିଥିବେ ଯୋଉ ଆମର ସବୁ ବହୁତ୍ ସାରା ଫିଚର୍ ସବୁ ଆଉ ଆଡୁ ମାନେ ଆସିଚି ଇଣ୍ଡିଆ କନ୍‌ଷ୍ଟିଚୁସନ୍ କୁ
ଆଜ୍ଞା ଆପଣ ଏବେ ଜାଣିଥିବେ ଆମର ହାଇକୋର୍ଟରେ ଗୋଟେ ଅ କଣ ଆଇନ୍ ପ୍ରଣୟନ ହେଲା ଯେ ବାପା କିମ୍ବା ମା ର ଯୋଉ ମୃ ତ୍ୟୁ ପରେ ତାଙ୍କ ଚାକିରିରେ ବିବାହିତ ଝିଅ ଯୋଗଦାନ ଦେଇପାରିବେ। ଆଚ୍ଛା ତ ମାନେ ମୁଁ କହିଆ କଥା ଏଇ ଟା ଗୋଟେ ଦେଖନ୍ତୁ ଗୋଟେ ବାପା ର ସମ୍ପତ୍ତି ଉପରେ ଗୋଟେ ଝିଅର ପୁଅର ସମାନ ଅଧିକାର ଅଛି ନାଁ ନାହିଁ?
ହଁ ସେଇଟା ଅଛି।
ଆଚ୍ଛା ତା ଉପରେ ଆପଣଙ୍କର ମତ କଣ?
ସେଇଟା ରୁଲସ୍ ହିସାବରେ ଠିକ୍ ଯେହେତୁ ବାପା ମା ବା ମାନେ ଗୋଟେ ଝିଅ ପୁଅ ଜନ୍ମ ହେଇଯିବ ସେଇଟା ଟିକେ ହେଲେ ସେଇଟା ଆମର ପ୍ରପର୍ଟି ଉପରେ ଡିପେଣ୍ଡ କରେ ଯଦି ଆନ୍ସେଷ୍ଟ୍ରାଲ୍ ପ୍ରପର୍ଟି ହେଲା ତ ସେ ପ୍ରପର୍ଟି ଉପରେ ବହୁତ ପୁଅ ଝିଅଙ୍କର ଇକ୍ୱାଲ ରାଇଟ୍ ରହିଥାଏ ସେଇଟା ଆମର ଅଛି ଯ ହିନ୍ ମାନେ ଅଛି ଆମର ଗୋଟେ ଅ ଆକ୍ଟ ଅଛି ତା ପାଇଁ ସ୍ପେସିଆଲ ଗୋଟେ ସ୍ପେସିଫିକ ଗୋଟେ ଆକ୍ଟ ଅଛି ସେଟା ଅଛି ଆମର। ଅ ତାପରେ ଆଉ ଗୋଟେ ସେକେଣ୍ଡ ହଉଚି ଆମର ଅ ଆଉ ଗୋଟ୍ ଯୋଉ କଥା ଯୋଉ ପଚାରିଲେ ତାପରେ ଆଉ ଗୋଟେ ଆମର ଅଛି ସେଲ୍ଫ ଅରର୍କର୍ ପର୍ପଟି ଗୋଟେ ହଉଛି ଆନସେ ଷ୍ଟ୍ରାଲ ଯୋଉଟା କି ଆମ ପୁର୍ବ ପିଢି ମାନଙ୍କର ଅସି ସେଇଟାର ବୋଥ ଅଧିକାର ଅଛି ଝିଅ ପୁଅ ସମସ୍ତଙ୍କର। ବଟ୍ ଯୋଉଟା ସେଲ୍ଫ ଅକ୍ୱାର୍ଡ୍ ଯୋଉଟା ବାପା